ହ ହଁ। କଣ କରଥିଲ?
କଣ କରୁଥିଲ କି?
କିଛି ନାହିଁ ବସି
ମୁଁ ଏଇଠି ରୋଷେଇ କରୁଥିଲି ଆଉ ତ ଓଁ ହଁ ମୁଁ ଏଠି ରୋଷେଇ କରୁଥିଲି ତମେ ରୋଷେଇ ସାଇଲଣି।
ହଁ ସଇଲାଣି ଆମର।
ଆଜି ତ।
ସାଧା ହୁଏ ଆଇଷ ହୁଏନି ଏଇ ସାଧା ରେ ଟିକେ କରିଚି କୋଳଡାଲି କରିଛି।
ଉଁ ହୁଁ। ଆଇଁଷ କରୁନାହାନ୍ତି ନାଇଁ।
ନାଁ ବୁଜୁ ରବିବାରେ ଆଇଁଷ ଖାଉନି।
ଓ ହୋ।
ଓହ ଆଣିକି ବାଜିଛି ଟିକେ ତାକୁ ରାଇ ଭଳିଆ କରିଚି। ଆଉ ଟିକେ ନାକୁ ଆଳୁ ବାଇଗଣ ଭର୍ତା କରିଛି ଆଉ।
ଓହୋ ଆଉ ଘରେ କିଏ କିଏ ଅଛନ୍ତି ସବୁ?
ଘରେ ମୋ ଶାଶୁ ଶ୍ୱଶୁର ମୁଁ ମୋ ହଜବେଣ୍ଡ।
ଉଁ ହୁଁ। ଗୋଟେ ପୁଅ ନାଁ ଇଏ। ହାଲୋ।
ଆଉ ତମେ?
ଆମର ଶାଶୁ ଶ୍ୱଶୁର ଯା ଦେ଼ଢ଼ଶୁର। ମୁଇ ମୋ ସ୍ୱାମୀ। ଆଉ ପୁଅ ଝିଅ ପୁତୁରାଝିଆରି ଆଉ ହଁ।
ବଡ ଫ୍ୟାମିଲି ବୋଧେ ନା ମିଶିକି ରହୁଚୁ। ଉଁହୁଁ ଆଜି କଣ ରୋଷେଇ?
ଆଜି ଭାତ ଆଉ ଆ ଛୁଇଁ ଆଳୁ ମସଲା ଦେଇକି କରାହେଇଚି ରାଇ। ଆଉ କଲରା ଭଜା ହେଇଚି ଅଣ୍ଡା ସିଜେଇଥିଲି।
ଉଁହୁଁ।
ଆଉ କାଲିର ତରକାରି ଅଛି ଆଉ।
ଉଁ ତାହଲେ ଆଜି ଅଣ୍ଡା ଅଛି ନା ନ ଦ ସ ଆଇଁଷରେ ଅଣ୍ଡା ଖାଇବା ଅଜି?
ହଁ।
ଅଣ୍ଡାଟା ଭଲ ଲାଗେନି ଖାଇବାକୁ ବହୁତ ଟେଷ୍ଟ ଲାଗେ।
ମତେ ସିଜା ଭଲ ଲାଗେନି ମତେ ଯଦି ଅଣ୍ଡା ଝୋଳ ହେଇଥିବ ତାହେଲେ ଭଲ ଲାଗେ। ହୁଁ। ତା କୁ ଫାଳ କରିକିନା ଫ୍ରାଏ ପିଆଜ ଟମାଟର ଖାଲି ପକେଇକିନା ମସ ମସଲା ଗୁଣ୍ଡ ଖାଲି ଦେଇକିନା କଲେ। ମତେ ଭଲ ଲାଗେ।
ହଁ ହଁ। ଆଉ କୋଉଠି ଆପଣ ରହୁଛନ୍ତି କୋଉଠି?
ମଇଧରପୁର ମଇରଭଜ।
କୋଉଟି?
ମଇଧରପୁରୁ। ଅନୁଗୁଳ ଡିଷ୍ଟିକ ଅନୁଗୁଳ ଅନୁଗୁଳ।
ଆଉ ସିଆଡେ ବହୁତି ବାଯିଏ ଖରା ହେଇଥିବ ନା।
ଆଜ୍ଞା।
ମୁଁ କହିଲି ଅନୁଗୁଳରେ ଏବେ ଯୋଉ ବହୁତ ଖରା ହେଇଥିବ?
ନାଇଁ ନାଇଁ ବୋହୁତ ଜୋରେ ବର୍ଷା ହଉଛି ଇଆଡେ। ହେ ହେ। ବର୍ଷା ଯେ ନା ଧରୁନି ଛାଡ଼ିବାର।
ଆମର ବି ସେଇଆଡେ ବହୁତ ଜୋରେ ବର୍ଷା ହଉଛି ତିନି ଦିନ ହେଲାଣି।
ଉଁ ହୁଁ।
ଆଉ କୁଆଡେ ବୁଲିବାକୁ ସବୁ ଯାଇଚ। ଅନୁଗୁଳରେ ସବୁ କଣ ବୁଲିବା ଜାଗା ଅଛି?
ହଁ ଦର୍ଶନ କରି ଯାଇଥିଲୁ ଥରେ ଜଗନ୍ନାଥ ମନ୍ଦିର ଯାଇଥିଲୁ। ଆଉ ସେଇଠି ଅ ବୁଢା ବୁଢି ଠାକୁରାଣୀ କିନ୍ତୁ ମୁଇଁ ଦର୍ଶ ନ କରିପାରିଲେନି ଆଉ ଛୋଟ ଛୁଆ ତ ଆମ ଆଡେ ବର୍ଷେ ବର୍ଷେ ନହେଲେ ଛୁଆଙ୍କୁ ମନ୍ଦିର ନିଅନ୍ତିନି। ତ ସେଇଥିପାଇଁ କି ଯାଇନଥିଲେ ଆଉ।
ମା ବୁଢୀ ଠାକୁରାଣୀ ମନ୍ଦିର ଟା ଭାରି ଭଲ ଲାଗେ ନା?
ହଁ ଭଲ ଲାଗେ।
ଯିବା ପ୍ରତ୍ୟକ୍ଷ ଠାକୁର ନା?
ହଁ ଆପଣ ଆସିଥିଲେ କି?
ହଁ ମୋ ଭାଇ ଅନୁଗୁଳରେ ସର୍ବିସ୍ କରୁଚି ତ! ମୁଁ ଶୁଣିଛି ମୁଁ ଯାଇନି।
ଓ ହୋ। ହ କ ହଁ କମପାନୀ ହଁ।
ହୁଁ।
ଆ
ହଁ ମୋ ଭାଇ ସେଇଠି ରହିକି କ୍ଵାର୍ଟର ପାଇଯାଇଛି, ସେଠି ରହେ ଭାଇ ଭାଉଜ ରୁହନ୍ତି। ଆ ମୁଁ ଯାଇନି କିନ୍ତୁ ଶୁଣିଛି ଭଲ ବହୁତ ପ୍ରତ୍ୟକ ଠାକୁରାଣୀ ସେ।
ଆପଣ କୋଉଠି ତ ଅଛନ୍ତି କି?
ଆମର ଭୁବନେଶ୍ଵର।
ଓ ହୋ ଭୁବନେଶ୍ୱର ତ ଭଲ।
ହ ହଁ ଭଲ ଯେ ବହୁତ ଏବେ ଯେ ତ ବହୁତ ଗରମ ବେଶୀ ଆ ଯିବୁ ଗରମ ରେ ଆ ଯିବା ଦି ବହୁତ କଷ୍ଟ। କଷ୍ଟ ହେଲା ଗରମ ବହୁତ ଦିନ କିନ୍ତୁ ଏଇଆ ଭୁବନେ ଗୋଟେ ଏରିଆ ଟା ଭଲ ବୁଲାବୁଲି କରିବାକୁ ସବୁ ସବୁ ପ୍ରକାର ଜିନିଷ ଅଛି ୟା ହୁଁ। ପାଠ ପଢା ଟାକୁ ଧରିକି ଛୁଆଙ୍କର ସବୁ ପାଇଁ ଏଠି ସୁବିଧା।
ହୁଁ।
ଆଉ ଆପଣଙ୍କର ଆଉ କୁଆଡେ ଆଉ ପୁରୀ ଫୁରୀ ଯାଇନାହାନ୍ତି ବୁଲିବାକୁ।
ହଁ ଯାଇଥିଲି ରଜରେ ନାଇଁ ଯାହା ବର୍ଷେ ତଳେ ଯାଇଥିଲି ଆଉ ଆଗକୁ ଯିବି ଆଉ। ପୁଅର ଚୁଟି ପକେଇବାର ଅଛି ହଁ ପୁଅ ଗୋଟେ। ପୁଅ ଗୋଟେ ଝିଅ ଗୋଟେ ପୁଅ ବର୍ଷକର ଝିଅ ବଡ଼ ଝିଅ ପାଞ୍ଚ ବର୍ଷର
ଓହଁ ଓ ହୋ ଯାହା ହଉ ଝିଅ ଟେ ପୁଅ ଟେ ଭଲ ହେଇଯାଇଛି ନା। ଟେନସନ୍ ନାହିଁ ଆଉ। ହଁ ଗୋଟେ ଝିଅ ଗୋଟେ ପୁଅ ଥି ଝିଅ ଥିଲା ଗୋଟେ ପୁଅ ହେଇଗଲା। ଭଲ ଆଉ ହଜବେଣ୍ଡ କଣ ସର୍ଭିସ କରିିଛନ୍ତି।
ନାଇଁ ଗାଡି ଚଲାନ୍ତି।
ହଁ ହଁ। ଅ ତାହେଲେ ଶାଶୁ ଶ୍ୱଶୁର ସମସ୍ତେ ଅଛନ୍ତି ଘରେ ନା। ବଢିଆ ଆଉ ମଜା ବଡ ଫ୍ୟାମିଲି ମଜା କରୁଥିବ ଦେଢଶୁର ଯା ସବୁ ଗୋଟେ ବଡ ରୋଷେଇ ହଉଥିଲେ ବହୁତ ରୋଷେଇ ହଉଥିବ ନା।
ବହୁତ କଣ ଆଉ ଆମର ତ ଏମିତି ଖାଇବା ପାଇଁ ବେଶୀ ନହିଁ ଆମର କୁହନ୍ତି ବଡ଼ ଫ୍ୟାମିଲ ରେ ଯେହେତୁ ରୋଷେଇ କରିବାକୁ ବହୁତ ପଡେ ସେଇଥିପାଇଁ। ହେଲେ ଏତେ ଲାଗେନି ଆଉ
ହୁଁ।
ଆଉ ସକାଳେ କଣ ଖାଇଥିଲେ?
ଟିକେ ଖାଇଥିଲି ଆଉ।
ଓହୋ ଚାହା ସବୁ ବେଳେ କି କଣ?
ନା ନା ସବୁବେଳେ ନାଁଇ ଆଜି ରୁଟି ଖାଏ ମୁଁ। ଆଜି ଯେହେତୁ ସକାଳୁ ବାବା ନାହାନ୍ତି ପଳେଇଛନ୍ତି ତ ଟିକେ କାମରେ ବାହାରକୁ ଡିଉଟି। ଆଉ ପଳେଇଛନ୍ତି ଆଉ ତାଙ୍କରି ପାଇଁ ରୁଟି ହୁଏ ମୁଁ ଖାଇଦି ଆଉ ଯେହେତୁ ନାହାନ୍ତି ମୁଁ ଆଜି କଣ କଲି ଆ ବ୍ରେଡ ଥିଲା ତାକୁ ଟିକେ ଇଏ କ ସେକେଇି ଖାଇଦେଲି ଚା ରେ ବୁଡେଇକି ଖାଇଦେଲି ଭଲ ଆଉ ଏମିତି ନାଇଁଯେ ଗୋଟେ ରୁଲ ସବୁବେଳେ ରୁଟି ଖାଏ ବାସି ରୁଟି ଖାଏ। ବସି ରୁଟିକି ଟିକେ ସେକିଦିଏ ଆଉ ଯଦି ତ ଭଜା ଟିକେ କରେ ଭଜା ରେ ଖାଇଦିଏ ଆଉ ଯୋଉଦିନ ଭଜା ନଥାଏ ସୁଦିନ ସେଦିନ ଚାହା ଟିକେ କରି ବୁଡେଇକି ଖାଇଦିଏ ଏମିତି କିଛି ନାହିଁ ଯେ ଏଇଟା ହେଲେ ଖାଇବି ଯାହା ହେଲେ ମୁଁ ଖାଇକି ଚଳେଇଦିଏ ସକାଳ ଟା ଚଳେଇ ଦିଏ ଖାଇବି ଆଉ ସନ୍ଧ୍ୟା ହେଲେ କଣ ଟିକେ ଜଳଖିଆ ଟିକେ କିଣିକି ଆଣ ନଲେ ଘରେ ବନାଅ ନ ସକାଳେ ନର୍ମାଲ ବାସି ରୁଟି ଯାହା ଥିଲା ଖାଇଦିଏ। ହଁ।
ମାଲୋ
ତମେ ସକାଳୁ କଣ ଖାଇଛ?
ମୁଁ କାଲି ଝିଅ ପାଇଁ ରୁଟି କରିଥିଲି ଯେ ଝିଅ ଖାଇଲାନି ଯେ ଥୁଆ ହେଇଥିଲା ଖାଇ ଦେଇେଇଥିଲି। ଆଉ ପାରୁଟି ଟିକେ ଥିଲା ହେ ଏ। ଆଉ ପାରୁଟି ଖାଇଛି ରୁଟି ଖାଇଛି ଆଉ।
ଅହ ବଢିଆ ଖାଇଛି ବଢିଆଉ ମିଶେଇକି ଖାଇଜା ମିକ୍ସ।
ଉ ହୁଁ ଏ ରୁଟି ଛୁଟିଆ ଛୁଟିଆ ଦି ଖଣ୍ଡ କରିଥିଲି ତ ଓ ଆଉ ପାଇବ କି ଏ ପାରୁଟି ଖଣ୍ଡେ ରହିଯାଇ ଥିଲା କହିଲି ଖାଇଦିଏ, ସେଟା ଖରାପ ହେଇଯିବ କଣ ପାଇଁ?
ହଁ ହଁ ସକାଳେ କଣ ଯାହା ଟିକେ ବହୁତ କାମ ରହେ ତ ଆଉ ବେଶୀ ଖାଇବା ବନେଇବାକୁ ଇଚ୍ଛା ହୁଏନି, ମୁଁ ବି ସେମିତି ସକାଳେ ଠାକୁର ଠାକୁର ପୂଜା ବାସ ସେଘର ଦ୍ୱାର ଓଳା ଓଳି, ପୋଛା ପୋଛି, ବହୁତ କାମ ସକାଳଓଳି ପୁଅ ଟିଫିନ ନବ ସ୍କୁଲ ଯିବ। ସେଥିପାଇଁ ସକାଳଓଳି ଯାହା ନର୍ମାଲ ଯାହା ହାତ ବାସି ମାସି ଯାହା ଥିବ ଖାଇଦିଏ, ଏମିତି କିଛି ନାହିଁ ଯେ କରିକି ଗୋଟେ ବସି ଖାଅ ଯେ ଏମିତା ଟେନ୍
ଏଟା ଭଲ କଥା।
ଆଉ ଯୋଉ ଦିନ ପୁଅର ଯଦି ଯୋଉ ଟିଫିନ କଣ କରିଥିବି ଆଳୁ ପରଟା ହେରାକ ଯଦି ବ ଥିବ ଗୋଟେ ଅଧିକ ହେଇଗଲା ତାଲେ ଖାଇଦିଏ। ଆଉ ନାଇଁକି ଏମିତି ଗୋଟେ ସକାଳୁ ଗୋଟେ କରିକି ଖାଇବାକୁ ଇଛା ହୁଏନି, କାମ ପଡିଯାଏ ବହୁତ। ଆଳୁ ପରଟା ମୁଁ ଟିକେ କରିଦିଏ କେମିତି ଆଳୁ ଟିକେ ସିଝେଇ ଦେଇଥାଏ ତ। ସାଙ୍ଗେ ସାଙ୍ଗେ ପୁଅ ଯିବ ବୋଲି। ଆଳୁ ଟିକେ ସିଝେଇକି ଟିକେ ପିଆଜ ଧନିଆ ପତ୍ର ସିଏତ ପିଆଜ ଭଲ ପାଏନି ତାର ଟିକେ ଧନିଆ ପତ୍ର ଚୂନ ଚୁନ କାଟିଦିଏ, ଆଉ ଲଙ୍କା ଟିକେ ଜଷ୍ଟ ଟିକେ ଲଙ୍କାଗୁଣ୍ଡ ଆଉ। ଟିକେ କରି ପାଉଡର ଦେଇ ଚକଟିଦିଏ। ଆଉ ଚକଡିକି ତାକୁ ଟିକେ ଗୋଟେ ରୁଟି ବେଲିକି ତାପରେ ପୁରା ପ୍ଲେନ ଭଳିଆ ତାକୁ ସେ ରୁ ଇଏ କରିଦିଏ ଲଗେଇଦିଏ, ଲଗେଇ ଆଉ ଗୋଟେ ରୁଟି ଚିପକେଇ ଦିଏ। ଚିପକେଦେଇ ଟିକେ ସ୍ଲିମ ସିମ ତାୱାରେ ଗ୍ୟାସ ସାରିକି ତାୱାରେ ଟିକେ ତେଲ ଦେଇଦିଥିବି। ସେକି ଦିଏ ଗୋଟେ ହେଲେ ସିଏ ସସ୍ ଦେଇ ଦିଏ ସେ ମଡ଼େଇକି ତାର ଟିପନ୍ ଖାଇଦିଏ। ଛୋଟ ଛୁଆ ଟା ନା ଆଠ ବର୍ଷର
ମତେ ବି ଲାଗୁଛି ଏନ୍ତି ହେଇପାରେ ସବୁବେଳେ ସବୁ କରୁଛ ହେଲେ ରୁଟି ଏ ଯୋଉ ଆଳୁ ପରଟା ଟିକେ କରଲୋ କିଆଁ ମୁଁ କହିଲି ସେଟା କେବେ କରିନି ତ
ହଁ ଯେ କିଛି ନାଇଁ ତମେ ଗୋଟେ କାମ ନର୍ମାଲ ତମେ ଯେବେ ଛୁଆ ପିଆଜ ଖାଉଥିବ ବି ତମେ ଯାହାଲେ ପିଆଜ ଚକଟିବ ଇଏ ଗୋଟେ ଜିରା ଗୁଣ୍ଡ ଟିକେ ଦେଇଦେବ। ଆଉ କରି ପାଉଡର ହଉ କି କଣ ମିଟ୍ ମସଲା ହଉ ତମେ ଦେଇଦେଇକି ତାକୁ ଗୋଟେ ରୁଟିଆଗ ବେଲିଦବ ତା ଦେହରେ ଏମତି ପ୍ଲେନ ତାକୁ ଦେଇଦବ ମାନେ ମାନେ ଯେମିତି ଦିଅନ୍ତି ଗୋଟେ ପୁର, ସେମତି ଦେଇଦବ ଫୁଣି ଆଉ ଗୋଟେ ରୁଟି ତା ଉପରେ ବେଲିକି ଚିପକେଇ ଦବ। ସାଇଜର। ଚିପକେଇ ଦେଲେ ତାକୁ ଆସ୍ତେକିରି ସିମ୍ କରିଦବ ଗ୍ୟାସ ତାୱା ଉପରେ ଟିକେ ତେଲ ଦେଇ ଦେଇ ରେଡ କଲାଯାଏଁ ଟିକେ ପାଚିଲା ପାଚିଲା ଭଳିଆ କରିଦବ ଯେ, ବଢିଆ ଲାଗିବ ଖାଇବାକୁ ଟେଷ୍ଟ ଲାଗିବ।
ଆଉ ହେମତି କଲେ କଣ ଛୁଆଙ୍କୁ ଟିକେ ଟିଫିନ ଟିକେ ନବାକୁ ପଡୁଛି ନା। ସେଇ ପରଟା ଭଜା ଖାଇଲା ବେଳେ ଛୁଆ ବୋରିଙ୍ଗ ହେଇଯାଉଛନ୍ତି। ସେୟାକୁ ଟିକେ ଦେଇକି ସସ୍ ଟିକେ ଦେଇଦେଲେ ଛୁଆ ଖାଇଦେବେ। କି କେତେବେଳେ ପାସ୍ତା କରିଦେଲ, କେତେବେଳେ ଏଇ ସବୁ ଆଇଟମ ଦେଲେ ଛୁଆ ଖାଇବାକୁ ଆଗ୍ରହ ହଉଛନ୍ତି। ଆଉ ରୁଟି ଭଜା ଡେଲି ପରଟା ଭଜା ଖାଇବାକୁ ଇଚ୍ଛା କରୁନାହାଁନ୍ତି।
ଆକୁ ଦେଇଦବୁ ନାନା ଘରେ।
ହଁ।
ଆଉ ତାପରେ ଦ୍ଵିପହର ରୋଷେଇ ସଇଲାଣି ନା?
ହଁ।
ଯାଆଙ୍କର ପିଲାପିଲି କେତେଟା?
ଦିଟା। ପୁଅ ଗୁଡ଼ାକ, ଝିଅ ଗୁଡ଼ାକ। ଯୟ କି ନାଇଁ ନାଇଁ ଦିଟା, ଦିଟା ଝିଅ, ଦିଟା ପୁଅ।
ହଁ ସେୟା କହିଲି ବା ପିଲା ଗହଳି କରୁଥିବେ ଆଉ।
ହଁ। ହ
ଉତ୍ପାତ ହଉଥିବେ ଆଉ।
ହଁ, ଆ ଥାଉ ଥାଉ ମୁଁ ଯାଉଛି। ଏଠି ମାରେ। ରବିବାରଟା ଟିକେ ବେଶୀ ଗହଳି ଆଉ। ଆଉ ଯୋଉ ବାରେ ହଉ କି ନ ହଉ ହଁ। ତିନି ଜଣ ସ୍କୁଲ ଗଲେଣି ଭାରି, ଆଉ ଖାଲି ମୋ ପୁଅଟି ଆଉ।
ହୁଁ। ସେଥିପାଇଁ ଆଉ ପିଲା ରହିଲେ ଛୁ ଟିରେ ଏମତି ପାଟିତୁଣ୍ଡ କରିବେ ଆଉ।
ହଁ, ରହିଲା ବେଳକୁ ଭାରି ହଇରାଣ।
ହୁଁ ଆଉ କଣ ଅଛି, ସେତ ପିଲା ରହିବେ। ହଁ। ହଁ, ପାଟ ପ୍ରବଳ ଭାବ ଛୁଆଙ୍କର କାମ ସେଇଆ ଆଉ।
ହୁଁ ହଉ ତାହେଲେ ମ୍ୟାଡ଼ାମ, ଆପଣଙ୍କୁ ଆଡୁ କଲ୍ କରନ୍ତୁ ନହେଲେ।
ହଉ ରଖୁଛି ହୁଁ।
ହଁ।
ହ ହୁ।